ହଁ କେମିତି ଅଛ।
ବହୁତ ଭଲ ଆଉ ତମେ କେମତି ଅଛ?
ମୁଁ ବି ବହୁତ ବହୁତ ବହୁତ ଭଲ ଅଛି।
ବହୁତ ଭଲ କଥା।
ହଁ ଆଉ କଣ ଖାଇଲଣି ସକାଳୁ।
ହଁ ମୁଁ ସକାଳେ ଖାଇଥିଲି ବିସ୍କୁିଟ, ଖାଇଥିଲି ମିକ୍ସଚର ଖାଇଥିଲି। ଆଉ ତମେ କଣ ଖାଇଥିଲ?
ମୁଁ ତ ସକାଳୁ ଖାଇଛି ଟିକେ ରୁଟି ପରଟା ଖାଇବିନି ରୁଟି ରୁଟି ଟମାଟୋ ରୁଟି ଟମାଟୋ ରୁଟି ଖାଇଛି।
ଭଲ-
ହଁ ଆଉ ତମେ ତ ଏଇ ଯେଉଁ ରଥଯାତ୍ରା ଆସିଲାଣି ତମେ ଏଥର ରଥ ଟାଣିବା ପାଇଁ କୋଉଠିକି ଯିବ?
ରଥ ଟାଣିବାକୁ ମୁଁ ତ ଆମ କେନ୍ଦ୍ରାପଡାରେ ହୁଏ ସେଠିକୁ ମାତ୍ର ଦୁଇ ଦୁଇଥର ବୋଧେ ଯାଇଛି ରଥଯାତ୍ରା ଟାଇମରେ ଦୁଇ ରଥଯାତ୍ରା ସମୟରେ ଦୁଇଥର ଯାଇଛି।
ଆଉ ଏଇ ବର୍ଷ ଯିବି କି ନାହିଁ ତ ଜାଣିନି।। ତଥାପି ମୋର ବହୁତ ଇଚ୍ଛା ଅଛି ପୁରୀ ଯିବାକୁ। ଆଉ ତମେ?
ଅ ନାଇଁ ଆକ୍ଚୁଆଲି କଣ ହୁଏ ନା ଯେତେବେଳେ ମୁଁ ଘରେ ରୁହେ। ମୁଁ ଚେଷ୍ଟା କରେ ଯେ ରଥଯାତ୍ରାଟା ଗାଁରେ ମୁଁ ବିତେଇବି ବୋଲି। କଣ ପାଇଁ କହିଲେ? ଆମ ଗାଁ ରେ ପୁରା ରଥ ନୂଆ ବନାଯାଏ ତାପରେ ସେଥିରେ ଭଗବାନ ବସନ୍ତି ତାପରେ ଆମର ପୁରା ଏ ସାହିରୁୁ ସେ ସାହି ପୁରା ମାନେ ଲୋକମାନେ ପୁରା ଟାଣି ଟାଣି ଆଣନ୍ତି। ମାନେ ସେଟା ଗୋଟେ ଆମ ଗାଁ ର ଗୋଟେ ବଡ ପର୍ବ ବି କହିଲେ ନସ ମାନେ ଚଳିବ। ମାନେ ଏତେ ସୁନ୍ଦର ଭାବରେ ହୁଏ ସେଇ ଯୋଗୁ ମୁଁ ଭାବେ ଯେ ମାନେ ଗାଁ ରେ ଅଛି ମାନେ ମୁଁ ଗାଁ ରେ ରଥଟାକୁ ପୁରା ରଥଯାତ୍ରା ଟାକୁ ପାଳନ କରେ। ଲୋକମାନେ ପୁରା ଯିଏ ଯାଏ ବାହାରେ ସବୁ ଥାଆନ୍ତି ସେମାନେ ଆସନ୍ତି ଠାକୁରଙ୍କୁ ବି ଯୋଉ ଝୁଲେଇ ଝୁଲେଇ ମାନେ ନିଅନ୍ ତି। ପୁରା ରଥରେ ବସେଇବା ପାଇଁ ଆଉ ତାପରେ ବସେଇ ସାରିଲା ପରେ ହଉଛି ଯେମିତି ପୁରୀରେ ଯେମିତି ଆମର ନୀତି ରୀତିରେ ହୁଏ ଆମ ଗାଁ ରେ ବି ସେମିତି ରୀତିନୀତିରେ ହୁଏ। ଆଉ ଲୋକମାନେ ବହୁତ ଆନନ୍ଦର ସ ସହିତ କରନ୍ତି। ଆଉ ମାଉସୀ ମା ମନ୍ଦିର ହଉଛି ଆମ ଗାଁରେ। ମାନେ ଆଉ ଗୋଟେ ଗାଁ ସେଇଟା ଟିକେ ଭିତରୁଆ। ସେଇ ଗାଁ ରେ ଅଛି ଜଗନ୍ନାଥ ମନ୍ଦିର। ହେଲା ସେଇ ଗାଁ ରୁ ଭଗବାନ ଆସନ୍ତି। ଆମ ଗାଁ କୁ ଆମ ଗାଁ ଟା ହଉଛି ମାଉସୀ ମା ମନ୍ଦିର। ତାପରେ ମାଉସୀ ମା ମନ୍ଦିରରେ ଯେମିତି ମାଉସୀଙ୍କର ଚର୍ଚା ମାନେ ମାଉସୀ ମା ଯେମିତି ଚର୍ଚ୍ଚା କରନ୍ତି ସେମିତି ଆମ ଗାଁ ଲୋକ ମାନେ ଠାକୁରଙ୍କୁ ସେମିତି ଚର୍ଚ୍ଚା କରନ୍ତି। ଚର୍ଚ୍ଚା ମାନେ ଯିଏ ଯାହା ନେଇକି ତାଙ୍କର ଦେବେ। ମାନେ ପାଳି ହେଇଥାଏ। ଯେ ଆଜି ତମେ ଠାକୁରଙ୍କ ଏଇଆ ଦବ ହଉଛି ମୁଗ ପିଠା କି ହଉଛି ପୁରା ତା ଆମ ଗାଁରେ ସମସ୍ତଙ୍କ ପାଖରେ ବି ତାଙ୍କ ପାଇଁ ପୁରା ଅଲଗା ଅଲଗା ଜିନିଷ ଅଛି। ମାନେ ଯେମିତି ଆମ ଘରେ ଉ ଜଗନ୍ନାଥ ଆମ ପାଇଁ ଅଲଗା ଅଛି ତାୱା ଅଲଗା ତାଙ୍କର ସବୁ ସେ କେବଳ ରଥଯାତ୍ରା ଦିନ ସେଇ ଯେଉଁ ମାଉସୀ ମା ଯେଉଁ ଦିଅନ୍ତି ସେଇଟା ପାଇଁ ଯେହେତୁ ସମସ୍ତେ ଯିଏ ଯିଏ ପାଇବ ସିଏ ଦେଇପାରିବ ସେଇ ହିସାବରେ ତାଙ୍କ ପାଇଁ ସବୁ ପିଠା ପୁଠି ହୁଏ କ୍ଷୀରି ହୁଏ ଆଉ ମଣ୍ଡା ପିଠା ଇଏ ପିଠା ସବୁ ହୁଏ। କରିକି ଲୋକମାନେ ଦିଅନ୍ତି। ଆଉ ଏଇଟା ଗୋଟେ ମାନେ ବହୁତ ସୁନ୍ଦର ଭାବରେ ହୁଏ। ଆମେ ଯେମତି ଲାଗେ ଯେମତି ଠାକୁର ଆମ ପାଖକୁ ଆଇଛନ୍ତି। ପୁରା ଆମେ ବି ଡେଲି ଯାଉ ଦେଖିବା ପାଇଁ। ଭଲ ମନ୍ଦ ପଚାରି ଆସୁ। ଆଉ ଏମିତି କଥା ଏଇଟା ସେଇ ଯୋଗୁଁ ମୁଁ ଆଉ ବାହାରକୁ କୁଆଡେ ତ ଯାଏନି‌ ଏଇ ସବୁ ମାନେ ଆୟୋଜନରେ ରହିଯାଏ ଆଉ ଏମିତି ଘଟଣା ଆଉ ତମେ ତମ ଆଡ଼େ କେମିତି କଣ ରଥଯାତ୍ରା ପାଳନ କରନ୍ତି ସେଠି?
ଆମ ଗାଁ ରେ ତ ସେମିତି ରଥଯାତ୍ରା ଆଗରୁ ବହୁତ ମାନେ ଛୋଟ ପିଲା ମାନେ ଛୋ ଛୋଟ ଛୋଟ ରଥ କରିକି ବାଉଁଶରେ ବନାନ୍ତି। ଆଉ ତା ରଥରେ କପଡା ସବୁ ଲଗାନ୍ତି। ତା ଭିତରେ ଠାକୁରଙ୍କୁ ରଖନ୍ତି। ଘର ଘର ବୁଲନ୍ତି। ଆଉ ମାନେ ଚାଉଳ ଆଦାୟ କରନ୍ତି ଅ ମାନେ ସେମାନେ ରୋଷେଇ ବି କରନ୍ତି ଏମିତି ଆଗରୁ ଛୋଟ ପିଲା ମାନେ କରନ୍ତି। ଏବେ ତ ଛୋଟ ପିଲା ସେମିତି କେହି କରୁନାହାନ୍ତି କି ଆମ ଗାଁ ରେ ତମ ଗାଁ ରେ ଯେମିତି ର ରଥଯାତ୍ରା ମାନେ ପାଳନ କର ଆମର ତ ସେମିତି ହୁଏନି। କଣ ପାଇଁ ନା ଆମର କେନ୍ଦ୍ରାପଡା ଯୋଉଟା ପ୍ରପର ମାନେ ମୁଖ୍ୟ ଯୋଉଟା ଆମର କେନ୍ଦ୍ରାପଡା ସେଠି ଆମର ଅ ଭଲସେ ଯେହେତୁ ବଳଦେବ ଜୀଉଙ୍କର ମନ୍ଦିର ଅଛି ସେଠି ଭଲସେ ରଥଯାତ୍ରା ପାଳନ କରାଯାଏ। କିନ୍ତୁ ଆମ ଘର ପାଖରେ ଗୋଟେ ସୁନ୍ଦର କଥାଟେ କହୁଛି ଶୁଣନ୍ତୁ। ଆମ ଘର ପାଖରେ ଜଣେଏଁ ଏଁ ସେ ମୋର ବଡଆପା ହେବେ ସେ ଥରେ ନଈକୁ ଯାଇଥିଲେ ନଈ ଆମ ଘର ପାଖରୁ ତିନି କିଲୋମିଟର କି ଚାରି କିଲୋମିଟର ହବ, ତ ସେଠିକି ଯେତେବେଳେ ସେ ଯାଇଥିଲେ ଡଙ୍ଗାରେ। ତାଙ୍କୁ ଅ ଜଗନ୍ନା ତାଙ୍କର ଏକ ମୂର୍ତ୍ତି ମିଳିଥିଲା ତ ସେ ତାକୁ ଘରକୁ ଆଣନ୍ତି ତ ସେବେଠାର ସେବେଠାରୁ ତାଙ୍କ ଘରେ ସେ ଜଗନ୍ନାଥଙ୍କୁ ରଖନ୍ତି ରଖିଛନ୍ତି। ଅ ସେ ଆଉ ଜଗନ୍ନାଥଙ୍କର ପୂଜା ସିଏ କରନ୍ତିନି। ଜଣେ ନନା ଆସନ୍ତି ପ୍ରତିଦିନ ସକାଳୁ ତାଙ୍କର ସେ ପୂଜା କରନ୍ତି। ଆଉ ସିଏ ତାଙ୍କ ଘରେ ପ୍ରତିଦିନ ଭାଗବତ ବି ପଢନ୍ତି ତାଙ୍କ ଘର ଲୋକ। ଆଉ ଏଇ ଗୁଣ୍ଡିଚା ମାନେ ଆମର ରଥଯାତ୍ରା ଦିନ ତାଙ୍କ ଘରେ ଗୋଟେ ଛୋ ଛୋଟ ରଥ ହେଇଥାଏ ତାଙ୍କ ଘରେ ଜଗନ୍ନାଥଙ୍କର ପୂଜା କରନ୍ତି ଆଉ ସେଦିନ। ବହୁତ ମାନେ ପିଠାପଣା ଆଉ ଲୋକମାନାନଙ୍କୁ ସେ ଖାଇବାକୁ ବି ଦିଅନ୍ତି। ହଁ। ଆମ ଘର ପାଖରେ ତାଙ୍କ ଘର ସେ ବହୁତ ଭଲ ସେ ପାଳନ କରନ୍ତି ଏଇଭଳି ହୁଏ ଆଉ। ଆଉ ରଥ ଯାତ୍ରା ଆମର ଯୋଉଟା କେନ୍ଦ୍ରାପଡା ସେଇଠି ଯୋଉ ଟାଉନ ଅଛି ମନ୍ଦିର ଅଛି ଆମର ବଲଦେବଜୀଙ୍କ ମନ୍ଦିର। ସେଇଠି ଭଲସେ ପାଳନ ହୁଏ ଆଉ ମୁଁ ବି ସେଠିକୁ। ଅ ଦୁଇ ଥର ଯାଇଛି ଥରେ ରଥଯାତ୍ରା ଦିନ ଯାଇଛି ଆଉ ଥରେ ଆମର ଶେଷ ଦିନ ଯୋଉଟା କୁହନ୍ତି ଜଗନ୍ନାଥ ମାନେ ଠା ପ୍ର ଦେଉଳକୁ ଆସନ୍ତି ଯୋଉଦିନ ସେଦିନ ବି ଥରେ ଯାଇଚି। ଏମିତି ରଥ ବି ଛୁଇଁଥିଲି ବହୁତ ଭଲ ଲାଗିଥିଲା ରଥଯାତ୍ରା ବହୁତ ଭଲ ଲାଗେ। ଆଉ ଆପଣ କୋଣାର୍କ ମନ୍ଦିର କେବେ ଯାଇଛନ୍ତି?
ଆ ହଁ ମାନେ କୋଣାର୍କ ମନ୍ଦିର ମୁଁ ଥରେ ନା ଦିଥର ଯାଇଚି। ଏତେ ଅଧିକ ବି ଯାଇନି କିନ୍ତୁ ଗୋଟେ ମାନେ କଥା ଯେ କାଲି ଆମେ ମୋ ଜେଜେ ବାପା ତାଙ୍କର ମୋର କଥା ହଉଥିଲୂ। ମାନେ ଧର୍ମପଦ ଗପଟା ଆମେ ଦେଖୁଥିଲୁ ଗୋଟେ ମାନେ ଭିଡିଓରୁ ଦେଖୁଥିଲୁ ଯେ। ସେ କହୁଥିଲେ ଯେ ଆମେ କୋଣାର୍କ ମନ୍ଦିର ପ୍ରଥମରୁ ଦେଖିଛୁ ମାନେ ମୋ ଜେଜେବାପା ହାରିକା। ତାଙ୍କ ବୟସ ବେଳେ ମାନେ ପ୍ରଥମେ ଯେ ସେତେବେଳେ ଯେମିତି ଆମେ କୁହନ୍ତି ନା ଯେ ସୂର୍ଯ୍ୟ କିରଣଟ ଆସିକି ଏଠି ପଡ଼ିବ ତାପରେ ସେଇଟା ରିଫ୍ଲେକ୍ଟ ମାନେ ପ୍ରତି ଛବି ହବ। ତାପରେ ସେଟା ଯାଇକି ଆଉ କୋଉଠି ପଡ଼ିବ। ଯୋଉ ସେଇ ଯୁଗ ଥିଲା ପୁରା ସମୟ ଦେଖୁଥିଲେ ସୂର୍ଯ୍ୟ କିରଣକୁ ନେଇକି। ମାନେ ମୋ ଜେଜେ ବାପା ହାରିକା ସେ ସବୁ ବି ଦେଖିଛନ୍ତି ସେତେବେଳେ ମାନେ ପୁରା ଭିତରକୁ କୋଣାର୍କ ଭିତରକୁ ସେମାନେ ଯାଇଛନ୍ତି। ଭିତରେ ପଶିଛନ୍ତି। ଆଉ ତାପରେ କହୁଥିଲେ ମାନେ ତାପରେ ଏବେ ତ ମାନେ କୋଣାର୍କ ମନ୍ଦିର ଭିତରୁ କଣ ସେ ପାଖ ପାଖ ବି ଏତେ ପଶଉ ନାହାନ୍ତି। କିନ୍ତୁ ସେତେବେଳେ ସେମାନେ ପୁରା ଭିତରକୁ ଯାଇଥିଲେ ତାପରେ ଏବେ। ନୂଆ କୋଣାର୍କ ମନ୍ଦିର ହେଲା। କିନ୍ତୁ ମାନେ ଆଗରୁ ବହୁତ ଲୋକମାନଙ୍କୁ ସ୍ଵାଧୀନତା ଥିଲା ସେମାନେ ଭିତରକୁ ଯାଉଥିଲେ। ତାପରେ ଜଗନ୍ନାଥ ମନ୍ଦିରର ଯୋଉ କଥା ମୁଁ ଜେବାପାର କଲି ଯେ ଆଗରୁ ଆମେ ଜଗନ୍ନାଥ ମନ୍ଦିର ଜଗନ୍ନାଥ ମନ୍ଦିରର ମାନେ ମାନେ ଜଗନ୍ନାଥଙ୍କ ପାଖରେ ବସିକି ସେମାନେ ପୂଜା କରିକି ଆସନ୍ତି। ମାନେ ସେ ସମୟରେ ଏତେ ମାନେ ଯେ କେଭଳି ବ୍ୟବସ୍ଥା ଥିଲା। ଏବେ ମାନେ କେତେ ଦୂରରୁ ଆମେ ଦେଖୁଛେ ଠାକୁରଙ୍କୁ। ସେତେବେଳେ ସେମାନେ ପୁରା ପାଖରେ ବସନ୍ତି। ବସିକି ପୂଜା କରିି ନିଜ ମନ ଇଛା ମନ ଇଛା ରେ ସେମାନେ ଆସନ୍ତି। ଆଉ ମତେ ଭାରି ଶୁଣିକି ଇ ଲାଗିଲା ଯେ ଆରେ ଇଏ କି ଘଟଣା ଆମେ ଦେଖ ଦେଖିଲାବେଳକୁ କୋଉ ପାଉଣ୍ଡେ ପାଉଁଣ୍ଡେ ମାନେ କୋଉ କୋଷ ଦୂରରେ ରହୁଛି। ଯେ ସେଥିରେ ଦର୍ଶନ ହେଲେ ହେ ହବ। ପୁଣି ନହେଲେ ନାଇଁ ଏତେ ଭିଡ ଆଉ ଏଇଭଳିଆ। ଟଣ ସେ କାଲି କହୁଥିଲେ ଆଉ କିନ୍ତୁ ଏବେ ତ ସବୁ ପରିବର୍ତ୍ତନ ହେଇଗଲା। ରଥଯାତ୍ରାରେ ପୁରୀ କୁ ଯାଇନି କିନ୍ତୁ ହଉଛି ଏ ମୁଁ ବେଶୀ ଯାଇନି ପୁରୀ କି ସେଇ ତିନି ଚାରି ଥର ଯାଇଥିବି ଯଦି। ଆଉ ନହେଲେ ବେଶି ଯାଇନି ଆଉ ତମେ କେବେ ପୁରୀରେ ର ରଥଯାତ୍ରା ପାଳନ କରିଛ?
ହଁ ପୁରୀ ରଥଯାତ୍ରା କେବେ ଯାଇନି। ହୁଁ ତଥାବି ବହୁତ ଇଚ୍ଛା ଅଛି ହେଲେକେବେ ଯାଇପାରିନି। ତୁଆଉ ଆଉ କଣ କହ।
ହୁଁ ହଉଛି ଆଜ୍ଞା କୁହନ୍ତୁ ରଥଯାତ୍ରା କେବେ ପାଳନ କରିଛନ୍ତି?
ନା ରଥଯାତ୍ରା ମୁଁ ପୁରୀ କେବେ ଯାଇନି ଆମ କେନ୍ଦ୍ରାପଡା ଯୋଉ ଦୁଇଥର ତିନିଥର ଯାଇଛି। ସେତି କିି ପୁରୀ କେବେ ଯାଇିନି।
ଏବେ ଆଉ ଆମଣ କୁହନ୍ତୁ ଆଉ କୋଉଠିିକି ଯାଇଛନ୍ତି।
ହଁ ମୁଁ ଏମତି ଏଇ ସବୁ ଜାଗା ତ ଯାଇଥିଲି ଆଉ ହଉଚି ଆଉ କଣ କହିଲେ ମୁଁ ଆଉ ମନ୍ଦିର ଫନ୍ଦିର ଯୋଉ କହୁଛନ୍ତି। ମୁଁ ଆଉ ମନ୍ଦିର ହିସାବରେ ଯାଇଛି ଆଉ। ଆଉ ବିରଜା ମନ୍ଦିରମକୁ ଯାଇନି କପିଳା ସହିଠ ଆମ ପାଖରେ ଯାଇଛି। ଆଉ ସପ୍ତସଜ୍ୟ ଜୋରନ୍ଦା ଆଉ ଆଉ ସେମିତି ମୁଁ କହିବାକୁ ଗଲେ ମୋର ପା ଏତେ ବୁଲାବୁଲି ମୁଁ ଏତେ କରେନି। ଆଉ ଆପଣ ଯାହା ଆପଣ ତ ଅଧିକ ବୁଲନ୍ତି ମୁଁ ଜାଣିଛି। କିନ୍ତୁ ମୁଁ ତ ବେଶୀ ବୁଲେନି ଆଉ ଏଇ ସବୁ ମନ୍ଦିର ଯାଇଛି ଆଉ। ଆଉ ଆପଣ ବିରଜା ଆଡ଼େ କେବେ ଯାଇଛନ୍ତି ବୁଲାବୁଲି କରି?
ମୁଁ ବିରଜା ଯାଇନି ମତେ ବୁଲିବାକୁ ବହୁତ ଭଲ ଲାଗେ କିନ୍ତୁ ସେମିତି। ବିରଜା ମନ୍ଦିର ମୁଁ ଯାଇନି କେବେ। ମୁଁ ଯାଇଛି ଆପଣଙ୍କର ଢେଙ୍କାନାଳରେ ଯୋଉ ଅଛି ଆମର କପିଳାସ କପିଳାସ ମତେ ସି ମାନେ ବିଶ୍ାସ କରିବୁନି ଏତେ ସୁନ୍ଦର ମୁଁ ଛୋଟବେଳେ ଯାଇଥିଲି। ମାନେ ବହୁତ ବହୁତ ବହୁତ ଭଲ ଲାଗିଲା ସେ ଜାଗା ଟା। ଅବଶ୍ୟ ମୁଁ ସେତେବେଳେ ବହୁତ ଛୋଟ ଥିଲି। ଆଉ ସେଠି ବହୁତ ମାନେ ପାହାଡ ଆମ ଏପଟ ଏରିଆରେ ଏତେ ପାହାଡ ନାହିଁ ଆମର ସବୁ ମାନେ ଆମର ଯେହେତୁ ସମତଳ ଅଞ୍ଚଳ। ଆମ କେନ୍ଦ୍ରାପଡାରେ କହିବାକୁ ଗଲେ ମୋର ପାହାଡ଼ ହିଁ ନାହିଁ। ତ ମୁଁ ଏତେବେଳେ ଫାଷ୍ଟ ମାନେ ପ୍ରଥମେ ଢେଙ୍କାନାଳ ଯାଇକି ମାନେ ବିଶେଷ କରି କପିଳାସ ମ ନ୍ଦିର କଥା କହୁଛି ବହୁତ ବହୁତ ସୁନ୍ଦର ଜାଗା ମାନେ ଏତେ ପିସ୍ଫୁଲ ଜାଗା ଆପଣ ଯିବେ ଝରଣା। ତାପରେ ଯୋଉ ଆମର ପାହାଡ ଦେଖିବେ ବହୁତ ଭଲ ଲାଗିବ। ସେ ଜାଗାକୁ ପୂଜା କରିକି ଆସିବ। ବହୁତ ଭଲ ଲାଗିବ। ମୁଁ କପିଳାସ ଯାଇଛି। ତାପରେ ଆଉ ଏଇ ଦୁଇ ବର୍ଷ- ତଳେ ସାରଳାଙ୍କ ମନ୍ଦିର ଯାଇଥିଲି। ଆଉ ଯାଇଥିଲି- ଅ ଗୋରଖନାଥ ଯାଇଥିଲି ଗୋରଖନାଥ ମନ୍ଦିର। ସେଟା ଶିବଙ୍କ ମନ୍ଦିର। ଆଉ ଯାଇଥିଲି ମୁଁ ଅ ଆମର ମହାବୀର। ହନୁମାନଙ୍କ ମନ୍ଦିର ଅଛି। ନେଲେ ଜଗତସିଂହପୁର ଜିଲ୍ଲା କଥା କହୁଛି। ଏଇ ମନ୍ଦିର ସବୁ ଯାଇଛି ମୁଁ ମତେ ବୁଲିବାକୁ- ଯଦିଓ ଭଲ ଲାଗେ କିନ୍ତୁ- ଏତେଟା ମୁଁ ସୁଯୋଗ ପାଇନି ବୁଲିବାକୁ ଏମତି ମାନେ ଏଇଟାଇପ- ଏଇଭଳି ଆଉ।
ଆଜ୍ଞା ଆଜ୍ଞା। ହଉ ତାହେଲେ ଆଉ ଆ।
ହଁ